ଜୟ ଜଗନ୍ନାଥ -ଭାଇ କଣ କରୁଚ?
ଏବେ ଶୋଇଚି।
ହଁ ଖିଆ ପିଆ ସଇଲାଣି ବୋଧେ?
ନା ଖିଆ ପିଆ ହବ ଏଇ ଗାଧେଇକି ଆସିକି ଟିକେ ବିସ୍କୁଟ୍ ଫିସ୍କୁଟ୍ ଖାଇକି ଶୋଇଚି ଆଉ।
ଓହୋ ଆଉ କଣ କରିଥିଲ କଣ ସକାଳୁ?
ସକାଳୁ- ସକାଳୁ ଦୁନିଆ ଧନ୍ଦା ସେ ବାପା ନାହାଁନ୍ତି ନା ଆଉ ସେ ଗା- ଗାଈ ଦିଟାକୁ ଖାଇବାକୁ ଦେଲି ଖାଇବାକୁ ଦେଇକି ନେଇକି ତାଙ୍କୁ ମା ନେଇକି ବାଡି ଆଡେ ଗୋଡେଇ ଦେଇ ଆସିଲେ ତାପରେ ସେଠି ବାଛୁରୀ ଗୁଡା ଦିଟା ଅଛନ୍ତି ନା ତାଙ୍କୁ ନେଇକି ଫୁଣି ବାନ୍ଧିଲି ଏ ତାଙ୍କୁ ବା ତାଙ୍କ ଧନ୍ଦା ତ ବହୁତ୍ ସମୟ ପଳେଇଲା ଆଉ।
ଆବେ ଏମିତି ଦଉଡୁଚୁ କଣ୍।
ତାପରେ ଆସି
ଓହୋ ଧୀରେ ଧୀରେ କଥା ହୁଅ ଏମିତି ଦଉଡୁଚ ଅନବରତ ଗୋଟେ ନିଶ୍ୱାସରେ କହିଲା ଭଳିଆ।
ନା ଆଉ କଣ ଏ ଶୋଇଚି ତ ସେଇଲାଗି।
ହୁଁ -ଆଉ କଣ୍ ଖିଆ ପିଆ କଣ?
ତାଙ୍କ କାମ ସାରିକି ତ ଏଇ ଗାଧେଇଲି ଗାଧେଇକି ଏଇ ପଖାଳ ଦିଟା ଖାଇଥିଲି
ହୁଁ -ହୁଁ।
ହୁଁ- ଖାଇକି ଶୋଇଥିଲି ଆଉ। ଆଉ ତୁମ ଖବର୍ କଣ୍ କୁହ? ହ୍ୟାଲୋ।
ହଁ।
ହଁ କୁହ ତୁମର ଖବର କଣ?
ହଁ, କହିଲି ଆଜି ଖାଇବା ତାହେଲେ କଣ ହବ ସବୁ ଖରାବେଳେ?
ଖରାବେଳେ ହଁ
ଏସ ଆମର କଣ ଆମର ଚାଲିଛି କଣ ହବ ମୁଁ ଆଉ ଦେଖିନି ଖାଉଥିଲି, ମୁଁ ଆଉ ଦେଖିନି କଣ
ଟିକେ ବାରିଆଡେ ବୁଲୁଚି ତ।
ହଁ ବାଡ଼ିଆଡେ ଟିକେ ବୁଲ, ଥଣ୍ଡା ପବନ ଟିକେ ଖାଅ।
ହଁ ଟିକେ ବାଉଁଶବୁଦା ଅଛି, ପବନ ଦଉଛି।
ହଁ।
କୁକୁଡା ବୋବଉଛି?
ହଁ ଖରା ଦିନିଆ ତ ଆଉ, ତମର ପା ଫାର୍ମ ଅଛି ନା କଣ? ତୁମର ବା କୁକୁଡ଼ା ଫାର୍ମ ଅଛି ନା କଣ? ଆଉ ସବୁ କଣ, ଚିଆଁ ନା ନା ଛୁଆ ବଡ ହେଇଗଲେଣି ସବୁ?
ନା ବଡ ବଡ।
ଓ- ହଁ।
ଏଇଆ ଚାଲିଛି ଆଉ
କରୁଚ ନା?
ନା। ହଁ ସାଇଟ
ଓ ହୋ।
ସଂସ୍ଥା କଣ, ଖରା ଗରମ ସେପଟେ ହଉଛି ନା?
ହଁ ଭାଇ ଜୋରେ ଗରମ ହଉଛି। ମୁଁ ପା ଏଇ ଫ୍ୟାନ୍ ଦେଇଚି, ଉପର ସିଲିଂ ଫ୍ୟାନ୍ ନାଇଁ ଏସି ପାଇଁ ପଇସା ହବନି ବା। ନା ଉପରେ ସିଲିଙ୍ଗ ଫ୍ୟାନ୍ ଦେଇଛି, ଗୋଡ଼ ତଳକୁ ଗୋଟେ ଷ୍ଟାଣ୍ଡ ଫ୍ୟାନ୍ ନଗେଇ ଦେଇଛି।
ମୁଁ ପା ଡେଲି ଏ ବା ଉପର ସୋଇଲା ବେଳେ ରାତିରେ ମୁଣ୍ଡ ଉପରେ ଦେଇକି ଶୋଉଛି, ଗୋଟେ ଟେବୁଲ ଫ୍ୟାନ୍ ଯେ ଥଣ୍ଡା ହେଇଗଲାଣି, ମୁଣ୍ଡ ବିିନ୍ଧୁଛି କାଲି ଠାରୁ। ଡେଲି ସକାଳୁ ଯୋଉ ଗାଧୋଇ ପଡୁଛି, ଏବେ ଟିକେ ମଝିରେ ଥରେ ସ୍ୱପ୍ନ ଦେଖିଲୁ ତ ଗୋଟେ ସାଫ ସ୍ୱପ୍ନ, ସେଇଥିପାଇଁ ସକାଳୁ ଉଠିକି ଜରା ପରେ ଶିବ ମନ୍ଦିର ଟିକେ ପଳେଇଥିଲି, ତାପରେ ପୁଣି ସେ କଣ ଗାଧୁଉଛି ଡେଲି ସକାଳୁ ଟିକେ ଉଠିକି, ସକାଳୁ ଉଠୁଛି କି ନାହିଁ? ଦାନ୍ତ ଘଷିଲି ଟିକେ ଝାଡ଼ା ହେଉଚି ଟିକେ ଦାନ୍ତ ଘଷିକି ଝାଡ଼ା ଯାଇ ତାପରେ ଗାଧେଇ ପଡକି ଖାଇ ଦେଇକି, ମୋର ସଇଲା ରହୁଛି ଆଉ। ଆ ପୁଣି ଡେଲି ଦି ଟାଇମ୍ ଯୋଉ ପ ଖାଳ ଚଢେଇଲା ବେଳକୁ, ଦଶଟା ବେଳକୁ, ପୁଣି ଖରା ବେଳକୁ, ସେ ରହିଯାଉଛି ଟିକେ ଆଉ। ସେ ନଥିଲା ନଥିଲା କାଲି ଯୋଉ ଖରାବେଳେ ଶୋଇଥିଲି ହେଲା ସନ୍ଧ୍ୟା ବେଳକୁ ଉଠିଲି, ପାଞ୍ଚଟା ବାଜିଲାଣି ଉଠିଲି ଯେତିକିବେଳେ ମାନେ ନିଦଟା କ କଂପ୍ଲିଟ୍ ଆଉ ହେଇନି, ଫଟକିନା ଉଠିକି ବସି ପଇଲି ଶୋଇଥିଲି ସାଙ୍ଗେ ସାଙ୍ଗେ ଉଠି ବସି ପଇଲି।
ଓ ହୋ।
ମାନେ ଗୋଟେ ମୁଣ୍ଡରେ ଗୋଟେ ପଶିଗଲା, ସେଇଠୁ ତାରେ ସେଇଠୁ ବିନ୍ଧା ଷ୍ଟାର୍ଟ।
ସେଇଆ ମୁଣ୍ଡ ବିନ୍ଧୁଚି ଆଉ।
ହଁ ମାନେ ଥଣ୍ଡାରୁ କି କୋଉଥିରୁ ଜାଣି ପାରୁନି, ମାନେ ସବୁ ଉଠିକି ବସି ପଇଲି ସାଙ୍ଗେ ସାଙ୍ଗେ ସେଇଠି ମୁଣ୍ଡଟା ଗୋଟେ କଣ ହେଇଗଲା? ନିଦଟା କଂପ୍ଲିଟ୍ ହେଇନଥିଲା, ସେଇଠୁ ଗୋଟେ ମୁଣ୍ଡଟା କଣ ହଉଛି କାଲିଠାରୁ।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
କାଲି ଟିକେ ଟିକେ ଯାହା ହଉଥିଲା ଆଜି କି ଟିକେ ଅଧିକ ଟିକେ ବିନ୍ଧୁଛି।
ଆଉ ମେଡ଼ିସିନ ଫେଡି଼ସିନ କଣ ନେଇ ଆଣିଲନି ନହେଲେ?
ଦେଖିବା ଏଇ ଘିଅ ଗୋଳେଇକି ଖାଇଦବା କୁଆଡ଼େ ଛାଡ଼ି ଯିବ। ଦେଶୀ ଉପାୟ ଟିକେ କରିବା ନା ଆଉ ସବୁବେଳେ ଡିପେଣ୍ଡେଣ୍ଟ ହେଇଗଲେ ସରିଲା ଆଉ। ଆଉ ଖିଆ ପିଆ କେତେବେଳ କୁ କଣ ହବ ହଁ? କହିଲି ଖାଇବ କେତେବେଳେ କଣ?
ଖିଆ ହବ ଆଉ ହଉ ଆଉ ଅଧ ଘଣ୍ଟେ ଘଣ୍ଟେ ଗଲେ ଖାଇବା ଆଉ। ପଖାଳ ଚଢ଼େଇ ଦେଇଚି ତ ଟାଣ କରିକି ବୁଝିଲ ନା ସିଏ ଭୋକ ଲାଗୁନି ଆଉ।
ହୁଁ ପଖାଳ ଆଉ କଣ ଖାଇଲ?
ପଖାଳ ଭାତ ଆଳୁ ଭଜା ବଢ଼ି ଚୁରା ତା ସହିତ ତ ପିଆଜ ଆଉ ସେ କହୁଥିଲେ ଶାଗ ଭାଜିବେ ବୋଲି ମୁଁ କହିଲି ନା କାହିଁ ଆଉ ଶାଗ ଭାଜିବ ଥାଉ କାଲିକି ନହେଲେ ଭାଜିଦବ ନହେଲେ ଏଇ ଗାଧୁଆ ବେଳକୁ ବୋଧେ ଭାଜିବେ ବୋଲି ଶାଗ। କହୁଥିଲେ ଶାଗ ଭାଜିିବୁ ନା ବାଡ଼ିରେ ଲଗେଇ ତ ଶାଗ ଏଇ ନେଉଟିଆ ନେଉଟିଆ।
ଓ ହୁଁ ଭଲ।
ଆଉ ଟିକେ ନେଉଟିିଆ ଟିକେ ଖାଇଲେ ଟିକେ ଡାଇଜେସନ୍ ଟିକେ ଭଲ ହେବ।
ହୁଁ ହୁଁ ମୁଁ ଦେଖେ କୋଉଠୁ ଆଣବି ଯୋଉ ମାନେ ଏଇ ଯୋଉ ଗଛ ସବୁ ନୁହଁ ଲବଙ୍ଗ କି ନା ଶାଗ ନୁହଁ ଯୋଉ ଇଏ ଗଛଗୁଡ଼ା ସବୁ ଲବଙ୍ଗ ନହେଲେ ଯୋଉ ଅଲଗା ଯୋଉ ସବୁ ଇଏ ଗଛଗୁଡ଼ା କୁଟୁମ୍ବ ମାନେ ଯୋଉ ନା ପକେଇବୁ ଇଏ ଯେତିକି ସବୁ ଜିନିଷ ଅଛି।
ଡ୍ରାଇ ଫ୍ରୁଟ୍ ବାଲା ଗଛ ନା କଣ?
ହଁ ଡ୍ରାଇ ଫ୍ରୁଟ୍ ବାଲା ଗଛ କୋଉଠି ଦେଖିକି ଆଣିକି ଗୋଟେ ଦିଟା ଲଗେଇକି ଦେଖିବାକୁ ପଡ଼ିବ ଯଦି ବଞ୍ଚିବ ଭଲ କଥା।
ହଁ।
ସେଟା ଗୋଟେ ଦିଟା ଆଣିକି ଘରେ ଲଗଉନୁ ସେଟା ଅନଲାଇନ ରେ ଦେଖିଲେ ହଁ ସେଗୁଡ଼ା ଅନଲାଇନ ରେ ଦେଖିଲେ ଭଲ ହବ। ଅନଲାଇନ ହିଁ ନହେଲେ ନର୍ସରୀ ଫର୍ସରୀରେ ଦେଖିଲେ ବି ଭଲ ହବ।
ନର୍ସରୀରୁ ଗଛ ଆଣିଲେ ଭଲ ହେବ ଟିକେ ଅନଲାଇନ୍ ଅପେକ୍ଷା।
ହଁ ଦେଖିକି ଆଣିବୁ ବୁଝି ବୁଝାକି କଣ ଠିକ୍।
ହଁ ସେ ଟିକେ ଗଛ ଟିକେ ଛୋଟ ଛୋଟ ହାଲକା ହାଲକା ହେଇଯାଇଥିବ ନା ଆଉ ଆମକୁ ବେଶୀ ଟିକେ ପରିଶ୍ରମ କରିବାକୁ ପଡ଼ିବନି ତାଙ୍କ ସହିତ।
ଗଛ ଟା ଲଗେଇ ଟିକେ ଖାଲି ପାଣି ଦେବାକୁ ପଡ଼ିବ ଦେଖିବାକୁ ପଡ଼ିବ ଗାଈଗୋରୁଙ୍କ ଠାରୁ।
ହଁ ଏଇ ତ ଭାଇ ମାଙ୍କଡ଼ ଯାହା ହଉଛନ୍ତି ତ ମୁଣ୍ଡ ଖରାପ ଆମର ଏଠି ବାଡ଼ିରେ ଲଗା ହେଇଛି ଯୋଉ ବୋଇତାଳୁ ଆଉ ଭେଣ୍ଡି କଲରା ଆଉ ବାଇଗଣ ଭାଇ ସେ ମାନେ ସବୁ ଭେଣ୍ଡି ଗୁଡ଼ା ସବୁ କେଡ଼େ କେଡ଼େ ଗଛ ହେଇଯାଇଥିଲା। ସବୁ ଫୁଲ ଧରିଥିଲା ଖାଏ ମାନେ ଭେଣ୍ଡି ଫୁଲ ପୁରା ଭଲସେ ଧରି ଦେଇଥିଲା
ହୁଁ ହୁଁ।
ତିନିଟା ମାଙ୍କଡ଼ ତା ଦେହରେ ପଶିକି ପୁରା ପୁରି ହେନ୍ତାଳି ଦେଇଛନ୍ତି ପୁରା।
ଓହୋଃ।
ନେଟ୍ ବି ମରା ହେଇଛି ବାହାରେ ନେଟ୍ କୁ ସିଏ ଆଉ କାହିଁ ସିଏ ଆଉ ତାକୁ ମାନିବେ। ସେ ପୁରାପରି ତାକୁ ଡେଇଁ ଡୁଇଁ ବୁଝିଲ ନା
ନା ନା ମଝିରେ ଗଛ ଲଗେଇଦେଇକି ତ ଚାରି ପାଞ୍ଚ ବାଉଁଶ ଲଗେଇ ଦେଇେଇକି ଗୋଟା ନହେଲେ କାମ ନୁହଁ ବାଉଁଶ ବାଉଁଶ ନହେଲେ ଲଗେଇ ଦେଇେଇକି ତା ଚାରିପଟ ପାଲ ବୁଲେଇ ଦେଲେ ସେ ଠିକ୍ କେଇଟା ଖଣ୍ଡେ ଚାରଟା ଖଣ୍ଡେ ବାଉଁଶ ବୁଜି ଦେଇକି କସିକି ହାଇଟ୍ କସିକି ଟିକେ ଦେଇଦବ ଅଧିକ ହାଇଟ୍ ର ସେ ଗଛ ଦେଖା ହେଲା ବେଳକୁ ସେଇ ହଉଛନ୍ତି ଟିକେ ଗଛ ଠାରୁ ଦି ହାତ ଭଳିଆ ହା ହାତ ଦେଇକି, ଦି ହାତ ଭଳିଆ ଉପରକୁ ବାଉଁଶ ପୋତି ଦେଇକି ଅଉ ବୁଲେଇ ଦେଲେ ସଇଲା ଆଉ।
ନା, ଆମ ବାଁସ ବନ୍ଧା ହେଇକି, ତାଟି ମରା ହେଇଛି। ବୁଝିଲ ନା! ସା ସେପଟରେ ଯୋଉ ବଡ ବଡ ଗଛ ଯୋଉ ଅଛି, ନଡିଆ ଗଛ ଆଉ, ହେ ଯଉ ପଣସ ଗଛ ହେରିକା ସେ ନଡିଆ ଅଛ ପଣସ ଗଛ ଦେଇକି ତେ ଡେଇଁକି, ସେ ବାଡ଼ି ଭିତରୁକୁ ଡେଇଁ ପଡୁଛନ୍ତି ଆଉ। ସେନେଇ ନେଟ୍ ବି ମରା ହେଇଛି। ଏ ନେଟ୍ ଫେଟ୍ ମାନୁନାହାଁନ୍ତି, ଗୋଟେ ମାଙ୍କଡ ଛନ୍ଦି ହେଇଗଲା। ସା ସିଏ, ସିଏ ଛନ୍ଦି ହେଇକି ଯାହା ହେଲା, ମୁଣ୍ଡ ଖରାପ ମୁଁ କହିନି ମର ରି ଯିବ ବୋଧେ ମାଙ୍କଡ଼ଟା! ବଡ ମାଙ୍କଡଟେ।
ଘରେ ରହିଲେ ସିନା କିଛି ଗୋଟେ କଣ କରିବୁ? ବାହାରେ ରହିଲେ କଣ କରିବୁ?
ହଁ, ଘରେ ଆଉ କିଏ କହୁନୁ? ତଥାପି ଯେତେ ଦିନ ଘରେ ଏଇସାଁ ଟିକେଁ ଗଛଫ ନଗେଇ, ଟିକେ ପ୍ରକୃତିକି ଟିକେ ବଞ୍ଚିବାକୁ ପଡ଼ିବ, ନହେନେ ଆମେ କେମିତି ବଞ୍ଚିବା?
ହଁ, ବା ସେଟା ଠିକ୍ କଥା। ଆମର କୋଉଠି ଯାଗା ଫାଗା ହଁ ଥାନ୍ତା, ବାରିପଟେ। ଆମର ସବୁ କଭର କରିଦେଇଛନ୍ତି।
ଅହଁ, ନା ଆମର ଏଇ ବିଲ ଗୋଟେ ଅଛି ବାଡିପଟରେ ହେଟାକୁ ମାଟି ପକେଇଦମୁଁ ପୂରା। ହେଟା କୁ ଟୋଟାଲ୍ ମାଟି ପକେଇ ଦଉଁ, ହଁ ନଡିଆ ଗଛ
କୋଉଠି ଏତେ ଅଛି କି ମାନେ, ଅଛି ଜାଗା କିନ୍ତୁ ମାନେ ଗଛ ଫଛ ଲଗେଇଲା ଭଳିଆ ଏମିତି ଜାଗା ସେମିତି କଣ ଅଛି? ସେମିତି ନାହିଁ। ଏଇଠି ଗୋଟେ ବିଲ ଅଛି ଯେ, ହେଠି ହଳଦୀ ଏଇ, ଅଷ୍ଟମୀ ଫଷ୍ଟମୀ ଆସିବ ଆଗକୁ ରଜ ହେଇ ଆସିଲାଣି, ଦିଟା ବିିଲ ପଛ ଜୋଉ ଦିଟା ବିିଲ ଯଉଠି ଏ ସେ ନବ ଆସିଥିଲେ, ତ ବସିଥିଲେ
ହଁ, ହଁ, ସେ ଯୋଉ ହଳଦୀ ନଗା ହୁଏ ଯଉଠି
ଏଇଚି ସେଠି ହଁ ହଳଦୀ ଲଗା ହୁଏ, ସେଇ ବିଲ ଚଷା ହେଇଯାଇଛି, ତା ଆଗ ବିଲ ଟାବି ଭେଣ୍ଡି ଲଗା ହୁଏ, ହେଟା ଚଷାହେଇ ଯାଇଛି। ବର୍ଷା ଇନ ଆସିଲାଇଁ ଲଗା ହବ।
ହଁ।
ବର୍ଷା ଦିନ, ଏଇ ଜାଗା ଟା ମାନେ, ଏବେ ଟାଇମ୍ ଟା
ହଁ। ହ୍ୟାଲୋ।
ହଁ।
ହଁ, ସେଇଆ ଆଉଁ। ଆଉ ଏପଟରେ ହେ ଯୋଉଁ ମାଟି ପକେଇବୁଁ ତ, ହେଇ ମାଟି ପଡିଯାଇଛି ଅଧା, ଆଉ ଏଇ ସୟାଁ ଟିକେ ବର୍ଷା ବର୍ଷି ହେଇଥିଲା। ଆଉ, ହେଇନେ ମାଟି କାମ ହେଇନେଇ ମାଟି କାମ ହେଲା, ହେଟା ଟୋଟାଲ୍ ଫୁଲ କରିଦେଇକି, ତା ସାଇଟ୍ ରେ ସବୁ ନଡିଆ ଗଛ ଲଗେଇଦେବୁ।
ହୁଁ, ହୁଁ, ହଁ ଭଲ। ଯୋଉ ଗଭର୍ମେଣ୍ଟ ତରଫରୁ ମିଳୁ ଚି ଆମ୍ବ ଗଛ, ଗମେଣ୍ଟ ତରଫରୁ ଆମ୍ବ ଗଛ ଯୋଉ ମିଳୁଚି। ଆଣିିକି ଲଗଉଁ
ହଁ, ହଁ ଆମ୍ବ ସ୍କିମ୍ ଗୋଟେ ଦେଖିଥିଲି ଯେ, ଆମ ଆଉଁ ଆଉ, ପଚାରନେଇ ବାପାଙ୍କୁ।
ହଁ, ସେ ଆମ୍ବ ଗଛ ଏବେ ମିଳୁଛି। ଆମର ଆଣିକି ଲଗେଇଥିଲେ। ସି ଭଲ ବି, ଆମ୍ଭ-ଅ ଗଛ। ଭଲ ବଢିବ, ଭଲ ହବ ଯେ
ହାଇବ୍ରିଡ୍ ଆମ୍ବ ଆଉ।
ଆମ୍ବ ଲାଗିଥିଲା ଦେଖିନୁ ବାରିରେ?
ହଁ, ହଁ, ହାଇବ୍ରିଡ଼୍ ତ ଆଉ। ସେ ତ ଛୋଟିଆ ଛୋଟିଆ ଗଛରେ ବଡ଼ ବଡ଼ ହଁ
ହଁ, ମୁଁ ଘରେ ରହିଲେ ଗୋଟେ କଣ କଲେ ଯୋଉ ବାଟରେ ହେଲେ ଗୋଟେ ଆଣିକି ଗଛ ଫଛ ପୋତି ବାକୁ ଭାର ଇଚ୍ଛା ମାନେ ଗୋଟେ ବିଲ ଫିଲ ନେଇକି, ଗଛ ଫଛ ପୋତିକି ରେଷ୍ଟ କରିବା ପାଇଁ ଭାରି ଇଚ୍ଛା ଯେ! କିନ୍ତୁ ରହିଲେ ସିନା, ଯାଉ ଦି ବର୍ଷ ଯାଉ ସରୁ ଏଉରା ସ ସବୁ
ହଁ।
ଆଉ ଗୋଟେ କାମ କମ୍ପ୍ଲିଟ ସରିଯାଉ ତାପରେ ହଁ ବାଦାମ ହେଇଥିଲା।
ହଁଁ କେତେ ବାଦାମ ଲଗେଇଥିଲ କେତେ।
କେତେ ଭାଇ ସେଗୁରା କଣ ମୁଁ ଆଉ ଜାଣିଛି ମୁଁ ଜାନି ହିସାବ ରଖୁନି ତ ଥାବି ଭଲ ହେଇଥିଲା ବାଦାମ। ହ
ହଁ ହଁ ଆମ ଏପଟରେ ବା ମାଟି ସୁବିଧା ନେ ବାଦାମ ପାଇଁ ଆମ ଏପଟେ ଖାଲି ଧାନ ପିରି ମୁଗ।
ହୁଁ ହୁଁ ହଁ ଧାନ ଲଗା ହେ ନା ଇଏ ଲଗା ହେଇଥିଲା ପୋଟଳ।
ହଁ ତମର ସିଆଡେ ପରିବା ଜୋର ନା କଣ।
ଏବେ ହେଇ ସବୁ ଚର୍ଷା ହେଇଛି ସବୁ ସଇଲା ନା ବିରି ଚର୍ଷା ହେଇଛି।
ହଁ।
ହଉ।